ହ୍ୟାଲୋ।
ହ୍ୟାଲୋ।
ହଁ ହ୍ୟାଲୋ।
ରଞ୍ଜନ କୁଆଡେ ଯାଇଛି?
ସିଏ ଏଇଠି ବ ବସିକ ଗପୁଛି କାହାଜରେ।
ଓ ହୋ ରୋଷେଇ କଣ ଆଜି?
ରୋସେଇ ଆ ରୁଟିିକି ଚିକେନ।
ରୁଟି କି ଚିକେନ?
ମୁଁ ମୁଁ କହିଲି ମୁଁ ପିଇ ବିନି ଆଜିଠୁ ତୁ ପି।
କଣ?
ମୁଁ କହିଲି ମୁଁ ପି ବିନି ଆଉ ମାଲ୍ ତୁ ପି।
ଉଁ ହୁଁ। କଣ ଅଧିକା ହେଇଗଲା ନା କଣ?
ନା ମୁଁ ଡେଲିି କିଏ ପିଇବ ଡେଲି ପିଲେ ଭଲ ନୁହଁ କେତେବେଳେ କେମିତି ମରା ହବ ଆଉ ଏଇନା ମାରିବିନି ଗାଁକୁ ଗଲେ ଯା
ହଁ ସେଇଆ ଆମର ମୁଁ ଆଉ ମାନେ ଏତେ ନୁହଁ।
ଡେଲି ହଉଛି ଏଇଟା ଆଜିିକା ଦିନ ଠାରୁ ଦଶ ଦିନ ଭିତରେ ପାଞ୍ଚ ଛଅ ଥର ମରା ହେଲାଣି।
ହୁଁ।
କେତେ ସମୟ ଲାଇନ୍ ରହିବାକୁ ପଡିବ ବା।
ଦଶ ମିନିଟ୍ ବା।
ଟା
ଦଶ ବାର ମିନିଟ।
ଆଉ ଆଜି କାମ ଯାଇଥିଲ ନା ନାହିଁ ବା?
ହଁ କାମ ଅଧହି ଯେ ରୁମ୍ ଭିତରେ ଅଛି ମୋବାଇଲ ଦେଖୁଛି ସିଏ ବି ଛାଡ଼ି ଦେଇଛି।
କଣ?
ସି ସିଏବି ଗାଁରେ ମଦ ପିଇବା ଛାଡ଼ି ଦେଇଚି ସିଏବି ଆଉ ପିଉନି। ତା ପିଏଇକି ନିଶା ପ୍ରବଳ ହେଟି ଗୋପୁଚି କାହା ସହିତ ଗୋଟେ। ଘଣ୍ଟେ ଦି ଘଣ୍ଟା ହେଟି ରଞ୍ଜନ।
ହ ସେ ପାଗଲା ବାୟା ବାସୁଆ।
ମୁ ଯାଇବେ। ହେଇଯାଇଛି ଆ ଯା ହା ଗପୁଚି ତା ସହ ଅଧ ଘଣ୍ଟେ ଘଣ୍ଟେ ହେଇଟି ସିଏବି ଇରିଟେଡ଼ ହେଇଯିବଣିି।
ଯାହେନେ ଟିକେ ଗପୁଥିବ ଆଉ ରାତିକି ଖାଇବାକୁ କଣ?
ର ରାତି ସୋୟାବିନ।
ସନ୍ଧ୍ୟାବେଳେ ତମର ତ ରୁଟି ଚିକେନ ଆଉ। ରୁଟି ହଉଛି ନା କିଣା ହେକିଲ ବା।
ନା ରୁଟି ତିଆରି ହଉଚି ନା। ଚିକେନ ବିି ତିଆରି। ରୋଷେଇ କରି ଖାଉଁଚୁ ଆ ଆଜି ତରକାରୀ ହେଇଗଲା। କାଲି ଡ଼ାଲି ଫାଲି ହବ ସକାଳେ କାଲି ଡାଲି ଭାତ ହବ। ଆଜି ଦିନ ଯାକ ତରକାରୀ ଇଙ୍ଗ ସକାଳେ ଖରାଏଳେ ଅଣ୍ଡା ତରକାରୀ ଏଇନେ ଚିକେନ ହେଇଗଲା କାଲି ଡ଼ାଲମା ହବ ଆଉ।
ଆଉ ଘରୁକୁ ଆସିବୁ କେବେ ବା?
ଘରକୁ ଖରା ବେଳକୁ ଏ ମାସ ଆର ମାସ ହେଇଯିବ ଆର ମାସ ହେଇଯିବ ଅଗଷ୍ଟ ଆଡ଼ିକି ଯିବୁ ଆଉ। ଅଗଷ୍ଟ ଆର ମାସ ଲାଷ୍ଟ ଆଡ଼କୁ କୋଡ଼ିଏ କୋଡ଼ିଏ ଆଡ଼ିକି ଆର ମାସ କୋଡ଼ିଏ ତାରିକି ଯାଇଁ ଯିବୁ।
ଜୁଲାଇ ଲାଷ୍ଟ ଆଡ଼ିକି?
ହୁଁ।
ହଁ। ହେଲା।
ଯଦି ହବ ଏଇ ରଥଯାତ୍ରା କୁ ଯିବୁ ବୁଲିବାକୁ ବୁଲିକି ଆସିବୁ ଦେଖିବା କଣଛି କଣ ତାକୁ ଯିବୁ ବୁଲିକି ଆସିବୁ।
କଣ ପୁରୀ କି?
ହୁଁ ଦେଖିଆ କଣ ହଉଚି ଜାଇ ହଉଛି କି ନାଇଁ?
ରୋଷେଇ କିଏ ବେ ତୁ କରୁଛୁ?
ଆଉ ମୁଁ ବି ଗଡେ କରିବ ମୁଁ ଅଟାପଟା ଦଳିକି
ରଞ୍ଜନ ରୁଟି କରୁଛି।
ହୁଁ।
ଓହୋ। ଖରା ହଉଛି ନା ନାଇଁ ବା ନା ବର୍ଷା ହଉଛି ସେଆଡ଼େ ବା?
ଖରା ଆଜି ହେଲା ସକାଳୁ ପ୍ରବଳ ଚାରିଟା ବେଳକୁ ତ ମେଘ ଉଠେଇକି ଆଇଲା ଘଡଘଡି ଦି ତିନିଟା ମାଇଲା। ମେଘ ଫେର କୁଆଡ଼େ ଗଲା ଟିକଟିକ ହେଲାଣି ଟିପିଟିପି ହେଲାଣି।
ହୁଁ ତମେ ନା କୋଉଠି ରାୟଗଡରେ?
ବରଗଡ଼।
ଦେବଗଡ଼।
ରା ବର୍ଗଡ଼ ବର୍ଗଡ଼।
ବରଗଡ଼।
ସଞ୍ଜୟ ଏଇନା କୋଉଠି ଅଛନ୍ତି?
ପଞ୍ଚାତ ପା ରହୁଚି ସେଇଟା ଆସାମ ପାଖରେ ଥିଲା। ହଁ। ତୁ ଜାଣିନୁ
ଆରେ ମୁଁ ଜାଣିଥିଲି ମଣିପୁର ରେ ଥିଲେ।
ମଣିପୁର ଆସାମ ଆଉ କୋଉଠି ମୁ ଜାଣିନି ଆଉ
ମୁଁ ଆଉ ଜାଣିନି ମଣିପୁର ରେ ଥିଲା ଯେତେବେଳେ ଜାଣିଥିଲ, ଆଉ ମୁଁ ଜାଣିନି କୋଉଠି ଅଛନ୍ତି।
ଫୋନ କରୁନି ସିଏ ଆଉ, ତ ଫୋନ କରୁନି
ତାଙ୍କର ଆମର ସେ ଗୋଟିଏ କମ୍ପାନୀ ବା। ସେଇ ଯୋଉ ବାଲାଜୀ କନଷ୍ଟ୍ରୋକସନ ସିଏ ଅଲଗା କାମର ଅଲଗା କାମ। ଗୋଟିଏ କମ୍ପାନୀ।
କଣ?
କଣ କାମ ହଉଛି ଷ୍ଟିଲ ନା କଣ ହୋଲ୍ଡିଙ୍ଗ?
ଆମର ସେ ଷ୍ଟିଲ ହୋଲ୍ଡିଙ୍ଗ ବା, ତମର ଷ୍ଟିଲ ହୋଲ୍ଡିଙ୍ଗ ତାଙ୍କର ତାଙ୍କର କଣ ପାଇପ ଲାଇନ ଆଉ। ହଁ ରେଲିଂ ରେଲିଂ ରେଲିଂ ଆମର ପାଇପ ଲାଇନ ଆମ ରେଲିଁ। ହଁ ଦେଇ ଘର ପାଇପଲାଇନ ଦୀଆ ହେଇଯାଇଛି ବା।
ହଁ।
ହଉ ବି ମୋବାଇଲ ଚୋରି ହେଇଥିଲା ନା।
ହଁ ବା ସେ କିଣିନୀ କି ମୋବାଇଲଟା।
ହଁ। ଆଙ୍କ କାମ ଉପରୁ ଚୋରି ହେଇଯାଇଥିଲା ନା।
ପାଖେ ଥୋଇଥିଲା କଣ ଯାଇନ କେଜାଣି କିଏ ହେଇଛି କିଏ ଜ
ମୁଁ ଆମର ଏଟେ ଅନ୍ କରି ଚଲାଉୁଥିଲା ମୋ କାଲି ମୋରେ ମେସେଜ ଆଇଲା କାଲି ଥାନାକୁ ଯାଇଥିଲୁ ସିଏ ଯ ଯିଏ ଟ୍ରେକିଂ କରିବା ଲୋକ ସେ ଦି ତିନି ଦିନ ଛୁଟିରେ ପଳେଇଛି ତାହେଲେ ସୋମବାର ଦିନ ଆସି ଟାଇପିଙ୍ଗ କରିବା
ପୁଣି କଣ ହେଲା?
ସୋମବାର ଦିନ ଆସ ଟ୍ରାକିଂ କରିବା ବା ସେ ଟ୍ରକିଂ ଯିଏ କରିବା ଲୋକ ସେ ତିନି ଦିନ ଛୁଟିରେ ପଳେଇଛି।
ମିଳିଲା ନା ମିଳିଲାନି?
ବେଶୀ ମିଳିନି ମା ସିଏ ଅନ କରି ଚଲଉଥିଲା ଜେ ମୋ ପାଖୁ ମେସେଜ ଆସିଲା ଟ୍ରାକିଙ୍ଗ କରିବାକୁ ଯାଇଥିଲୁ ଥାନାକୁ ଯ ଥାନା କହିଲେ ତିନି ଦିନ ଛୁଟି ଯାଉଛି କହିଲା ତିନି ଦିନ ପରେ ଆସ ଆଉ ସୋମବାର ଦିନ ଆସ ଟ୍ରାକିଙ୍ଗ କରିବା ଦେଖିବା ଏଇ ହିସାବ ଟା କରୁନାହାନ୍ତି ପଇସା ଏୟିନା ଫୋପାଡିଲେ କହିବେ ପଇସା ହ ନେଇକି କରନ୍ତି ନା ହଁ ସେ ଖାଇକି ଜାନ୍ତି କାହାକୁ କାହିଁକି ଖାଇବନି ଆଉ
ହଁ
ତମେ ଖାଇବା କେତେ କୁ ବାଛି ବା ଦଶଟାରେ
କଣ?
ହଉ ଖାଇବା କେତେଟା ବେଳକୁ ଆସିବ ନା ତମେ ଆଣିବାକୁ ଯିବ ନା?
ଖାଇବି ଏଇଠି ରୋଷେଇ ହଉଛି ଖାଇବା ସଇିଲାହିଁ।
ଏତିକି ବେଳୁ।
ହଁ ରହିଲି ଭାଇ।
କଣ ରୁଟି ନା ଭାତ?
ଭାତ ବେ। ରୁଟି କୋଉଠି ହବ ରୁଟି ଆମେ କିଣି ଅଇଁଲୁ ହ ପଛେ ହଁ ହଁ ପାଞ୍ଚ ଟଙ୍କା ନେଖା।
ପାଞ୍ଚ ଟଙ୍କା ଆମଡ ଗୋଟା ହଉଛି ଦଶ ଟଙ୍କା ନା ପା ଦଶ ଟଙ୍କା।
ହଁ ଯାଉଛି ଯାଉଛି।
କଣ?
ନାଇଁ ମୋ ଭାଈ ବୋହୁ ଡାକୁଥିଲା ତ। ସିଏ ପା ମାଲ ପିଇକି ନିଶା ପ୍ରବଳ କାହା ସହିତ ଗୋଟେ ଗପୁଥିଲା ଏଇନା ଗଲା ଖାଇବାକୁ। ତାର କାଲି ସକାଳେ କରିଦବୁ ଆଉ ତାକୁ ନିଶା ପ୍ରବଳ ସିଏ ଏଇନା କିଛି ବାର ମିନିଟ ୱେଟ୍ କରିବନି ସେ ମୋବାଇଲି ବାଲି ଆଡେ ସାଡେ ବୁଲୁଚି ସେ କାଲି କରିବୁ ସେ ନିଶାରେ ଅଛି।
ଆଉ ଶୋଇବ ଶୋଉଚ କେତୁଟାରେ ବା।
ସିଏ ଏଇନା ଖାଇଲେ ପିଇଲେ ସି ଦିଜଣଇନା ସାଙ୍ଗେ ସାଙ୍ଗେ ପଡିବେ ଦଶଟା ଭିତରେ ସିଏଇନା ଶୋଇବେ। ମୁଁ ଗଲା ଖାଇକି ଯିବି ତାକୁ ଧୁଆ ଦୁଇ କରିଦବି ଗଲା ମୁଁ ମୋର ମୋବଲ ଦେଖି ଦେଖି ଏଗାରଟା ସାଢେ ଏଗାରଟା ଏମିତି ଶୋଉଁଚି। ସେ ତାଙ୍କର ଟାଇମ ମିଳିଲା ମାନେ ଶୋଇ ସାଙ୍ଗେ ସାଙ୍ଗେ ଦିଜଣ ମୁଁ ମୋର ମୋବାଇଲ କେଞ୍ଚି କେଞ୍ଚି ଶୋଉଚି।
ତୁ ଆଉ ଖେଳୁନୁ ପିବାନା କଣ।
ଖେଳୁଚି କମ ଖେଳୁଚି ଇଛା ହଉନି ଆଉ ସେ ନୂଆ ମୋବାଇଲଥିଲାବେଳେ ଖଳିବାକୁଲ ଭଲଲାଗେ ଏଇନା ମୋବାଇଲ ହ୍ୟାଙ୍ଗେ ହଉଚି ବୋଲି ଖେଳିବାକୁ ଇ ଯାଉନୁ। କେତେବେଳେ କେମିତି ରାତିକି ଯାଉଁଚୁ ଜନ୍ତୁ ମୁଁ। ଆଉ ଆଇସା ଖେଳିକି ଆଉଚୁ ତିନି ଜଣ ଖେଳୁଚୁ।
କିଜେ
ଆଇସା ବା ସନ୍ତୁ ଗଲଫ୍ରେଣ୍ଡ।
ଅଁ ହଁ। ମୁଁ ଅନ୍ କରୁଥିଲି କରିବାିବାକୁ ଇଚ୍ଛା ହଉନି। ପଶିଗଲେ ମୁଣ୍ଡ ଦେଇଥିଲେ ଆଉ ବାହାରି ବାକୁ ଇଚ୍ଛା ହଉନି।
ମତେ କାଇଁ ଇଚ୍ଛା ହଉନି ଗେମ୍ ଖେଳୁଚି କେତେବେଳେ କେମିତିଇ ଯାଇକି ରାତିରେ ଗେମ ଯେତିକି ଅନଲାଇନ୍ ଥେବେ ସନ୍ତୁ ବନ୍ତୁ ଖେଳିଦଉଚନ୍ତି ଦି ତିନିଟା ଗାଁରେ ନହେଲେନାଇଁ କେହି ନ ଥିଲେ ଗୋଟିଏ ଲନ ଅଫ ଖେଳୁଚି ଯାଉଚି ଫେଣେ ଅଫ ଲାଇନ୍‌। ଭଲ ଲାଗୁନି ଗାଁରେ ଥିଲାବେଳେ କାହ୍ନା ଖେଳିଲା ଟିପି ହେରିକା କାହ୍ନା ନୂଆ ନୂଆ ଖେଳୁଥିଲା ଗେମ ଯେ କାହ୍ନା ଏଠି ଆଉ ଖେଳୁନି।
ହଅଁ। କପ୍ଲେନ୍ କୋଉଠି ଅଛି?
ଏଇ ଭୁବନେଶ୍ଵର କଣ ବଡଗଡରେ ଅଛି, ବଡଗଡ ନା କଣ ସେ ଭୁ ଭୁବନେଶ୍ଵର।
ହଁ ବଡଗଡ ସେପଟେ ସେପଟେ ହଁ ହଁ ଯାଇଁଲି ଯାଇଁଲି।
ସେଇଠ ଅଛି।
ହୁଁ।
ଏଇନା ଗାଁକୁ ପଳେଇଆଇଚି ଆଜି ନା କାଲି ଗାଁକୁ ପଳେଇଛି ଗାଁରେ ଅଛି ଅଇନାକେ।
ରାଜା ଭାଇ ଆଉ ଆଇଲାଣି ସେଇଠି ଥିଲାଟି ତା ପାଖରେ?
ନା ଅଲଗା ଅଲଗା ଥିଲେ ନା। ରାଜା ଭାଇ ଅଇନା ଯାଇ ଗାଁରେ ରାଜା ଭାଇ ଟି ଗାଁରେ ରାଜା ଭାଈ ମୋବାଇଲ କିଣିବ ବୋଲି କହୁଥିଲା। ରାଜାଭାଇ ମୋବାଇଲ୍ ଖରାପ ରାଜା ଭାଇବି ଆଉ ଗେମ୍ ଖେଳୁନି।
ହଁ ମୁଁ ଯାଇଥିଲି ଏବେ ଗାଁକୁ କହିଲା ମୋବାଇଲ ଦେ। ଇନଷ୍ଟା ଆଡା ମତେ ଦେ ମୁଁ କହିଲି, ବଜେଇବି ଶଳାକୁ ଆଇଲା।
ଏଥର ରଜକୁ ରୋଷେଇ ହେଲାନି ନା?
ଆଉ ରୋଷେଇ କଉଠି ହେଲା, ବର୍ଷା ହେଲା ମୁଁ ବି ରହିନି ଗାଁରେ କିଏ ସେ?
ହୁଁ ଗେଡ଼, ଗେଡ଼।
କିଏ ଯେ,
ଗେଡ଼ ରାଜା ବା।
ନା ବା।
ତା ସହିତ ମୁଁ କଥା ହଉନି ଛଅ ମା ଛଅ ମାସ ହେଇଲେ ବି ମୁଁ ତା ସହ କଥା ହଉନି।
ହଁ।
ଫେଲ୍ ହେଇଛି ସେଇ ଯୋଗୁ ଗାଁକୁ ଆସୁନି ଲାଜ ମାଡିବ ବୋଲି କି। ହଁ ଏବେ ଏଇ ତତେ ଯୋଉ ଦିନ ପଚାରୁ ନଥିଲି ଯୋଉ କଣ କୋଡିଏ ଟଙ୍କା ପଠା କାଲି ନା ପରଦିନ ତୁ ଯୋଉ କହିଲୁ ନାହିଁ। ହ୍ୟାଲୋ।
ହୁଁ।
ସ ତା ପୂର୍ବ ଦିନ ହଁ କାଲି ନା ପରଦିନ ତତେ ଚାରିଟା ବେଳେ ଫୋନ କରି ପଚାରୁନଥିଲି କୋଡିଏ ଟଙ୍କା ଅନଲାଇନ୍ ଅଛି।
ହୁଁ।
ସେଇଦିନ ତା ପୂର୍ବ ଦିନ କଣ କହିଲି କହିଲୁ ମତେ ମାନେ ତା ପୂର୍ବ ଦିନରେ ତା ପୂର୍ବ ଦିନ ମାନେ ତା ତା ପୂର୍ବ ଦିନ ରାତିରେ ମତେ ଫୋନ କରିକି କହିଲା ମତେ ଫୋନ କରିଛି ସମସ୍ତ ଶଇ ପଡିଛନ୍ତି କହୁଛି ରଞ୍ଜନ ଭାଇ ସାଢ଼େ ଏଗୋରଟା ରାତି ହେଇଛି ମୁଁ ଇନଷ୍ଟା ଦେଖୁଛି ମତେ ଭିଡିଓ କଲା। ଦି ତିନି ଜଣକ ବସିକି ମାଲ୍ ମାରୁଥିଲେ ମତେ ଭିଡିଓ କଲ୍ କରି ପଠେଇ ଦେଖେଇଲା ମୁଁ କହିଲି ହଉ ମାଲ ମାର ମୁଁ ଯାଇଁ ଶୋଇବି। ମତେ ଏତିକି କହି ସେଠୁ ଫୋନ୍ କାଟିଲା, ତା ଆରଦିନ ରାତିକୁ